ହ
ହ୍ୟାଲୋ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କୁହନ୍ତୁ କେମତି ଅଛନ୍ତି? ଜୟ ଜଗନ୍।
ବହୁତ୍ ବଢ଼ିଆ ଅଛି ଆପଣ କେମିତି ଅଛନ୍ତି?
ହଁ, ମୁଁ ଭଲ ଅଛି।
ଆଜି କ'ଣ ଖାଇଥିଲେ?
ମୋ ଛୁଆଟା କାନ୍ଦିଲାଣି ତ ଯାଉ ଆଜି ବିରିୟାନୀ କରିଥିଲି।
ଭଲ୍ ଜିନିଷ କରିଛନ୍ତି।
ହଁ ମାନେ ଆଜି ଦି ତିନିଟା ରୋଷେଇ କରିବାକୁ ଇଚ୍ଛା ହେଲାନି ତ, ମୁଁ କହିଲି ଗୋଟାଏରେ ହେଇଯି ବ ସେଥିପାଇଁ ଯାହା ହଉଛି ବିରିୟାନୀ କରଦିଏ।
ଆଜି କି ବିରିୟାନୀ କରିଥିଲେ?
ଆଜି ମଶ୍ରୁମ୍ ବିରିୟାନୀ କରିଥିଲି।
ଆପଣଙ୍କର ବିରିୟାନୀ ମତେ ବହୁତ ପସନ୍ଦ।
ହ ମାନେ ବିରିୟାନୀ ଟା କରିବାକୁ ପସନ୍ଦ ନପସନ୍ଦ ସେଟା କଥା ନୁହଁ କଥାଟା ହଉଛି ଭାତ, ଡାଲି, ତରକାରୀ, ଭଜା କରିବା ଅପେକ୍ଷା ଗୋଟେ ତରକାରୀ ଆଉ ଭାତ କରିଦେଲେ ତାପରେ ହୁଁ ତାକୁ ବାମ୍ଫ ଦେଇଦେଲେ ବିରିୟାନୀ ହେଇଗଲା। ସେଥିରେ କରଦେଇଛି।
କମ୍ ସମୟ ତ ନୁହଁ କିନ୍ତୁ ଟିକେ ସମୟ ନବ କିନ୍ତୁ ହେଇଗଲା ଗୋଟେ ଜିନିଷ ଯୋଉଟା
ହଁ, ମାନେ ସକାଳ, ଖରାବେଳେ ଥରେ ହେଇଯିବ ଆଉ ଗୋ ଟିକେ କଚମ୍ବର ବନେଇଦେଲେ ଗଲା ସଇଲା ଆଉ।
ହଁ, ମାନେ ଏତେ ଜିନିଷ ଆଉ ଦରକାର ପଡିବନି ଖା
ହୁଁ ହୁଁ।
ଖାଇବା ଥରେ ଯେହେତୁ ଆମର ସାଧା ଖାଉ ଆମର ଗୋଟେ ମାନେ ଭାତ ଥାଳି ଥୁଆ ହବ ତା ଚାରିପଟେ ଚାରି ପାଞ୍ଚଟା ନଥୁଆ ହେଲେ ସେ ଖାଇବା ଯିବ
ଖାଇବା ଯିବନି ନିହାତି ତ କମ୍ ସେ କମ୍ ତିନିଟା ଡାଲି, ଭଜା, ତରକାରୀ ତ ଆଉ।
ହଁ ତିନିଟାରୁ ଚାର ଏବେ ଯେହେ ତ ଆମ୍ବ ସିଜନ ଚାଲିଛି ତ ଆମ୍ବ ଟା କମ୍ପଲସରୀ ଆମ୍ବ ବି ଯଦି ନଥିବ ଯୋଉ ଦିନ ଆମ୍ବ ଆଜି ନାଇଁ ଆମ୍ବ ଆଜି ନାଇଁ ଆମ୍ବ ଆଜି ନାଇଁ ଏମିତି ଚାରି ପାଞ୍ଚ ଥର ବୋହୂକୁ ପଚରା ହବ ବୋହୂ କହିବ ଆରେ ଆମ୍ବ ତ ସରିଯାଇଛି ଆଣିଲନି କିଣିକି। ଏବେ କ'ଣ କି ଗଛରୁ ବି ଆମ୍ବ ସରିଗଲାଣି ଏବେ ଯାହା ବି ଆସୁଛି ସବୁ ଯେ କେମିକାଲି କାର୍ବାଇଟ ଦେଇକି ପଚଉଛନ୍ତି ସେଇ ଆମ୍ୱ ଆସୁଛି ଯୋଉଟାକି ସେ ମିଠା ବି ଲାଗୁ ତାକୁ ଖାଇ ତାକୁ ଖାଇବା ଯାହା ନ ଖାଇବା ସେଇୟା।
ହୁଁ, ମୋ ହଜବେଣ୍ଡ ଆମ୍ବ ଖାଇବାକୁ ବହୁତ ଭଲ ପାଆନ୍ତି। ମୁଁ କହେ କ'ଣ ଖାଲି ହେଇରେ ଆମ୍ୱ ଆମ୍ୱ ଆମ୍ୱ।
ମତେ ମା ଆମ ଘରେ ତ ଅ ମୋ ଜାଣିବାରେ ମୋ ବୋଉ ବହୁତ ପସନ୍ଦ କରେ ଆମ୍ୱ। ଖାଇବାକୁ ଆଉ ମୁଁ ତ ବହୁତ ଭଲ ପାଏ ଆମ୍ୱ ଖାଇବାକୁ ମୋ ଭାଇ ବି ବହୁତ ଭଲପାଏ। ଆମ ସମସ୍ତେ ପ୍ରାୟତ ଆମ୍ବ ଖାଇବାକୁ ବହୁତ୍ ଭଲପାଏ।
ହୁଁ ହୁଁ।
ସେଥିପାଇଁ ମୋ ଆଈ କଣ କରନ୍ତି ନା ଯେବେ ହେଲା ମାନେ ଆମ ଆଈଙ୍କ ଗାଁ ଆଡ଼େ ବେ ମାନେ ଆମ୍ବ ତୋଟା ଯୋଉ କୁହନ୍ତି ମାନେ ବହୁତ ଆମ୍ବ ଗଛ ଆଉ ହାଲିଆ ଗଛ ଅ ମହୁଲ ଗଛ ସେପଟେ ଯେମିତି ଜଙ୍ଗଲ ଜାଗା
ବହୁତ ସାରା ଜିନିଷ ହେଇଛି। ତ ମୋ ଆଈ କୁହନ୍ତି ତମେ ଆସ ଆଉ ପୁରା ରଜ ଟାଇମ୍ ରୁ ରଜ ପୂର୍ବରୁ ପଳେଇ ଆସ ରଜ ସାରିକି ଯିବ। ମାନେ ସେଇ ଟାଇମ୍ ରେ ନା ଆମ୍ବ ପଣସ ଏସବୁ ପାଚିଥାଏ। ଯେତେ ଖାଇବା କଥା ମନ ଭରିକି ଖାଇବ ଖାଇବ ତାପରେ ଯିବ।
ଆଚ୍ଛା ଆଚ୍ଛା।
ଆଉ ଯେବେ ନଯାଇ ପାରୁ ଯେବେ ନ ଯାଇପାରୁ ମୋ ଆଈ କଣ କରନ୍ତି ନା ଗୋଟେ ବସ୍ତାରେ ପୁରା ପ୍ୟାକିଂ କରିକି ଭଲସେ ଅ ବସ୍ ରେ ପଠେଇ ଦିଅନ୍ତି, କିନ୍ତୁ ବସ୍ ରେ ଆସିଲାଠୁ ସେ କଣ ହୁଏନା ଯୋଉ ସେମାନେ ଆଉ ଦାୟିତ୍ଵରେ ନେଇକି ଥୋନା ଆସିବେ ସେମାନେ ଛେଚି କଚ୍ ଚାଡ଼ି ଏମିତି ଯେଉଁ ନେଇକି ଆସନ୍ତି ସିଏ ବହୁତ ଆମ ନଷ୍ଟ ହେଇଯାଇଥାଏ, ଖାଲି ଅଯଥା ପଇସା ସାରିକି ବସ୍ ବାଲାଙ୍କୁ ଦେଇକି ପଠାନ୍ତି କିଛି ଲାଭ ହୁଏନି ସେଗୁଡ଼ାକ।
ହଁ ସବୁଠୁ ଭଲ ଯାଇଁକି ନେଇ ଆସିବା ଟା ଭଲ।
ହଁ।
ତ ସିଏ ବି ବହୁତ ନରମ ଜିନିଷ ନା ତାକୁ ଛେଚା କଚଡ଼ା କଲେ ସିଏ ଏତେ ଦିନ ବି ରହିବନି।
ହୁଁ। ଆଉ ନହେଲେ ଏମିତି ବି କଞ୍ଚା ଥିଲା ବେଳେ ଧରକ ନେଇଆସିବ। ଘରେ ଧରକ ତମେ ରଖିଦବ ସେ ଆପେ ଆପେ ପାଚିଯିବ, କିନ୍ତୁ ଏ ଯୋଉ କଞ୍ଚା ରଖିଥିଲେ ନା ଆପେ ଆପେ ପାଚିଲେ ସେ ଯୋଉ ବଡ ବଡ ଯୋଉ ହାଣ୍ଡି ଟାଇପ ର ନୁହଁ ତାରି ଭିତରେ ରଖିଲେ ଯାହା ପାଚିବ ଆଉ ଟିକେ ଟିକେ ବି ପ ଚିଯାଏ ଜେ କିନ୍ତୁ ଏମତି ଖୋଲାରେ ରଖିକି ଗଲେ ସେ ମାନେ ଖାଇ ହୁଏନି ସେ ଏତେ ପାଚେନି।
ହୁଁ ପାଚେଇଦିଏ ଆଉ ଥରେ ସେଟା କେମିତି
ହଁ ସଢାଳିଆ ଟାଇପ ର ହଁ ହଁ ଠିକ୍, ସେମତି। ଆଉ କଁ ଖାଇଚନ୍ତି ତ୍ ଆଜି?
ଆଜି ଆଜିଇ ହେଲା ଆ କଣ ହେଇଥିଲା ନା ଭାତ ଆଉ ଆଜି ଆମର ଗୋଟେ ଅଫିସ ର ଗୋଟେ ଛୋଟ ଫଙ୍କସନ୍ ହେଇଥିଲା, ମାନେ
ଅଫିସ୍ ମାନେ କାହାର ବାପାଙ୍କ ଅଫିସ୍?
ହଁ ଯୋଉ କଅଁନ୍ତି ଯୋଉ ଅ ଉଁ ଚିନ୍ମୟାନନ୍ଦ ଜାଣିଚନ୍ତି? ଯଉଟାକି ସେ ଏବେ ସବୁଠି ଅଛନ୍ତି ଶଙ୍କରାଚାର୍ଯ୍ୟଙ୍କର ସେ ହେଲା ଇଏ ଥିଲେ। ତ ସେଇ ଇଏ ରୁ ଗୋଟେ ଏଠି ହେଲା ଫଙ୍କ୍ସନ୍ ହଉଥିଲା ମାନେ ତାଙ୍କର ଏଲା ଅମୃତ ଜ୍ୟୋତି, ସେଇ ଯାତ୍ରା ସେମାନେ କରୁଛନ୍ତି ବର୍ଷେ ହେଲାଣି ସେମାନେ ଟୋଟାଲ୍ ସବୁ ଜାଗାକୁ ଯାଉଚନ୍ତି ଯୋଉ ଯୋଉ ଜାଗାରେ ତାଙ୍କର ସଂସ୍ଥା ଅଛି ସେ ଜାଗାକୁ ଯାଉଛନ୍ତି ସେଠି ବୁଲାବୁଲିି ମାନେ ଠାକୁରଙ୍କର ଟେ ପୂଜା ଅର୍ଚ୍ଚନା ଆଉ ତାଙ୍କ ଯା ତ୍ରା ଆଉ ତାଙ୍କ ଯୋଉ ମନ୍ତ୍ର ଧ୍ୱନି ଏଇ ସବୁ ଯୋଉା ଗୁଡା କରୁଛନ୍ତି ଆଉ ପିଲା ମାନଙ୍କୁ କି ଲୋକମାନଙ୍କୁ ସବୁ ଶିଖଉଚନ୍ତି ଆମ ସନାତନ ଧର୍ମରେ କଣ କରିବା ଉଚିତ୍ କୋଉ ଭଳିଆ କଲେ କେମିତି କଲେ ମୋ ଜୀବନଟା ସୁସ୍ଥମୟ ଆମ ଅ ପରିବେଶ ସୁସ୍ଥମୟ, ଆମ ଭାରତ ସୁସ୍ଥମୟ, ଯେମିତି ରହିବ ସେ ସେଇ ଇଏରେ କରୁଛନ୍ତି।
ହୁଁ ହୁଁ ତାଆଲେ ତ ଆପଣ ଫ୍ୟାମିଲି ସହିତ ଯାଇଥିଲେ?
ସେ ଆ ସେଇଟା ହଉଥିଲା ଆଜି ତ ତାଙ୍କର କିଛି ହେଲା ଯେତବେଳେ ସେ ଆସିଥିଲା ତାଙ୍କ ପାଦୁକ ଜା ହେଲା ତାପରେ ତାଙ୍କ ଅ ମୂର୍ତ୍ତି ବି ଆସିଥିଲା ତ ସେ ସବୁ ପୂଜା ହେସାରିଲା ପରେ ସେମାନେ ଯଉ ତାଙ୍କ ଶିଷ୍ୟ ଯଉମାନେ ସବୁ ସେମାନେ ଆସିଥିଲେ ତାଙ୍କ ପୂଜାର୍ଚ୍ଚନା ପରେ ତାଙ୍କୁ ସେଇଠୁ କିଛି ବେଦ ଆ ସେ ସବୁ ହେଇଥିଲା। ବେଦ ଧ୍ୱନି ହେଲା ଯଉଟାକି ବହୁତ୍ ସୁନ୍ଦର ଲାଗିଲା ଶୁଣିବାକୁ ବି। ଆଉ ସେ ସବୁ ପରେ ସେଠି ହେଲା ଖାଇବା ହେଇଥିଲା ଆଜି ଭାତ ଡ଼ାଲମା, ପ୍ଲେନ୍ ଡାଲି। ହେଇଥିଲା ଆଉ ପୋଟଳ ପନିର ହେଇଥିଲା, ଆ ଉ ଆଉ ଖଟା ହେଇଥିଲା କ୍ଷିରି ହେଇଥିଲା। ବହୁତ୍ ସୁନ୍ଦର ଥିଲା ଆଜି ସେ ପରିବେଶ ବି ବହୁତ୍ ସୁନ୍ଦର ଥିଲା ଖାଇବା ବି ବହୁତ ଭଲ ଥିଲା, ଆ ଉ ଛୋଟ ଛୋଟ ଛୁଆ ବି ଆସିଥିଲେ ସେମାନେ ନା ମାନେ ବହୁତ ଭଲସେ ନାଚୁଥିଲେ। ଯୋଉ ଆମର ମଙ୍ଗଳା ଚରଣ ଆଉ ଓଡ଼ିଶୀ ନୃତ୍ୟ ଏହିସବୁ ନାଚୁ ବହୁତ୍ ସୁନ୍ଦର ଲାଗିଲା ଆଜି ଦିନଟା ହିଁ ବହୁତ୍ ଭଲରେ ଭଲରେ କଟିଗଲା ଆମର।
ଭଲ ହେଇଚି।
ଆପଣଙ୍କ ଦିନଟା ଆଜି କେମିତି ହେଇଚି କେମିତି କଣ ଗଲା?
ମୋର ମୋର ତ ସେମିତି ଚାଲିଚି ଆଉ।
ଆଉ ଘରେ ଝିଅ ଭଲ ଅଛି?
ହଁ ହଁ ଝିଅ ଭଲ ଅଛି ଝିଅ ଟିକେ ଶୋଇଚି ତ ମୁଁ ସେଥିପାଇଁ ଆପଣ ସଇତ କଥା ହଉଛି। ନହେଲେ ଉଠିଲେ ସେ ଉଠିଲେ ମୁଁ ତାକୁ ମତେ ଖାଇବାକୁ ଦବାକୁ ପଡିବ। ସେ ଖାଇକି ଅଳ୍ପ ଟିକେ ଖାଇକି ସିଏ ଆଉ ଦ କୋ ଦଉଚି ସେ ଜମା ଆଉ ଖାଇଲାନି। ଖାଲି ନା ନା ହଉଚି ମୁଣ୍ଡ ଟାକୁ ହଲଉଚି। ମୁଁ ଆଉ ଦେଲିିନି ମୁକୁ
ତା ପାଇଁ କଁ ଖାଇବା କରନ୍ତି?
ମାନେ ମଣିଂ ଟାଇମରୁ ମଣିଂ ମାନେ କଣ ସେ ମୋ ଝିଅ ଉଠୁ ଠୁ ନଅଟା ସାଢେ ନଅଟା ହେଇଯାଉଛି। ସେ ନଅଟା ମାନେ ତା ବାପା ଯେତେ ସମୟ ଶୋଉଚନ୍ତି ନଅଟା ଯାଏଁ ସେ ଶୋଉଚି। ଉଠୁଚି ମୁଁ ତାକୁ ପୁଣି ବ୍ରସ୍ ବ୍ରସ୍ ତ ନୁହଁ ତାର ଟଙ୍ଗ କ୍ଲିନର ଅଛି। ଟଙ୍କ୍ କ୍ଲିନର କରିକି ଉଁ ତାର ଭିଟାମିନ୍ ଡି ତା ଦିଆ ଯାଏ ଭିଟାମିନ ଡି ଟ୍ୟାନ୍ କା ବର୍ଷେ ଯାଏଁ ଦିଆ ଯାଏ। ଆଉ ଦେବାପରେ ତାକୁ ହୁ ହଉଚି ଖେଚିଡି କରିଦିଏ ଆଉ ଏପଟେ ରୋଷେଇ ଷ୍ଟା କ ତା ସହିତ ସେ ଉଠିଲେ ତ ମୁଁ ତାକୁ ଦେଇଦିଏ ଖାଇବାକୁ। ଖେଚୁଡି ଟା ଦେଇଦିଏ ସକାଳ ଟାଇମ ତାପରେ ସେ ଟିକେ ଖେଳିବ ତାପରେ ସୋଇ ପଡ଼େ। ତା ପୁଣି ଉଠିଲେ ମୁଁ ତାକୁ ଗାଧେଇ ପାଧେଇ ଦେଇକି ତାକୁ ପୁଣି ସେ ଖେଚଡି ଦେଇଦିଏ। ତାପରେ ଉଠିଲେ ତାକୁ ଯୋଉ ମାଣ୍ଡିଆ ନୁହଁ ମାଣ୍ଡିଆ ଖାଇଛନ୍ତି ମାଣ୍ଡିଆ ଟା ଯାଉ କରିକି ତାକୁ ଦେଇଦିଏ। ମାଣ୍ଡିଆ ଯାଉ ପରେ ତାପରେ ତ ସେ ଏବେ ଉଠୁଛି ନା ତ ଯେହେତୁ ମୁଁ ସକାଳ ଖେଚୁରଡି ଟା ଦେଇ ଦିଏ ତା ପେଟରେ ରହେ ଭାତ ଟା ଦେଖୁନାହାନ୍ତି ମାନେ ତା ସହିତ ବହୁତ ପରିବା ପଡିଥାଏ ଯେମିତି ଫାଇବର ଫାଇବର ଥାଏ ନା ପରିବାରେ ତ ସେଥିପାଇଁ ତା ଖେଚେଡି ଟା କରିକି ଦେଇଦେଲେ ତାକୁ ଭୋକ ଏତେ ଜଲ୍ଦି କରେନି କାଳେ ପୁଣି ଖରାପବେଳେ ଦେଇଦେବେ। ତାପରେ ଇ ସେଦି ଉଠି ତା ଉଠିବା ଉପରେ ଡିପେଣ୍ଡ କରେ ମତେ ତା ଖାଇବାକୁ ଦବା ସେ ଉଠିବ ତ ତା ପାଇଁ ରୋଷେଇ କରେ।
ଓ ହୋ। ଆପଣ ଦି ଟାଇମ ଖେଚୋଡ଼ି ଦୌଚନ୍ତି ସେ ବି କହୁଥିବ କଣ ମାମା ମତେ ଖାଲି
ଦି ଟାଇମ ମାନ ଦି ଟାଇମ ଭ ଭାତ ଦିଆ ହେଇଯାଏ ଭାତ ସବୁ ସବୁ ସ ମାନେ ଯାହା ଥାଏ ପରିବା ଆଉ। ହଁ ଗାଜର ହଉ ଗାଜର ସହିତ ବିଟ୍ ବି ଦିଏ ଆଳୁ ଦିଏ ତାପରେ କଖାରୁ ଦିଏ ଆଉ ଯୋଉ ହରଡ଼ ଡାଲି ଦବା କଥା ହର ଡଲି ମୁଁ ସବୁ ଡାଲି ଦିଏ ମସୁର ଡା ହର ଡାଲି ଦିଟା ଯାକ ଦି ତ ଦିଟା ଯା ଆ ଟାଇମ ନୁହ ଗୋଟେ ଗୋଟେ ଟାଇମ ଯାଉ ମାନେ ନହେଲେ ଯୋଉ ବାହାର ଜିନିଷ ବି ମାଣ୍ଡିଆ ଫାଣ୍ଡିଆ ନଦେଲେ ବି ମାଣ୍ଡିଆ ଟା ଦେଲେ କଣ ହୁଏ ନା ଯୋଉ କ ମୋ ହଜବେଣ୍ଡ କ ମାନେ ମୋ ସ୍ଵାମୀ କହୁଥିଲେ ଯେ କିଡନୀ ଟା ଭଲ ରହେ। ତାର ଆଉ ଭଲ ଇଏ ଥାଏ ହୁଁ ପ୍ରୋଟିନ ବି ଅଛି ସେଥିପାଇଁ ମାଣ୍ଡିଆ ଟା ବି ଦିଏ। ତାପରେ ତାର ଯୋଉ ରାତି କୁ ଗୁଣ୍ଡ ଟା ଦିଏ ଗୁଣ୍ଡ ମାନେ ଏଇ ଯୋଉ ଚୁଡା ସହିତ ସବୁ ମିଶେଇନି କାଜୁ ତାପରେ ଇଏ ଚାରି ପାଞ୍ଚ ପ୍ରକାର ଓଡସ ବାଦାମନ୍ଦୁରା ସବୁ ମିଶାମିଶି କରି ଗୁଣ୍ଡ କରିକି ତାକୁ ଦିଏ ଆଉ। ସେଟା ରାତିରେ ଦେଇଦିଆ
ମାଣ୍ଡିଆ ଟା ଦଉଛନ୍ତି ଖାଲି ମାଣ୍ଡିଆ ନା ମାଣ୍ଡିଆ ସହିତ ଆଉ କିଛି?
ନା ନା ନା ମାଣ୍ଡିଆଟ୍ର ସହିତ ଆଉ କିଛି ନୁହଁ ମାନେ ପାଣି ଦିଏ ପାଣି ରେ ମାଣ୍ଡିଆ ଟା ଗୋଳେଇ ଦିଏ ତାପରେ ତା ଦେହରେ ଟିକେ ଘିଅ ଆଉ ଟିକେ ଜଷ୍ଟ ଟିକେ ଲୁଣ ପକେଇଦିଏ।
ମା ତାଙ୍କୁ ପକେଇକି ରାନ୍ଧି ଦିଅନ୍ତି।
ହଁ ରାନ୍ଧିକି ଦିଏ ତାର ସବୁ ଯାହାବ ତାର ଯୋଉ ଗୁଣ୍ଡ ଟା ବି ମୁଁ ରାନ୍ଧିକି ଦିଏ। ତା ଦେହରେ ସୁଜି ପଡିଥାଏ ତ ସୁଜି ଭାଜିିକି ପକେଇଛି ଓଟ ତାପରେ ଚୁଡା ବାଦାମ ଏଇଟା ସବୁ ପଡିୁଛି ତ ତାକୁ ମୁଁ ତାର ସବୁ ଜିନିଷ ଭାଜିକି ଇଏ କରିବି ସେଥିପାଇଁ ତ ମୁଁ ମାନେ କୋଉଠିକି ବୁଲିବାକୁ ଯିବାକୁ ମତେ ମାନେ ଇଏ ଲାଗୁଛି। ଆଜି ମୋ ଝିଅ ହଁ ମାନେ ସବୁ କୁକ୍ କରିକି ଦେବାକୁ ପଡେ ତ କୋଉ ଜାଗାରେ କୋଉ ହୋଟେଲରେ ରହିବି କେୋଉଠି କଣ କରିବି ତ ଛୁଆ ଟା ଯେତେ ଯାଇ ବାହାର ଖାଇବା ପ୍ରପରଲି ନ ଖାଇପାରୁଛି ଏମତି ରେ ଦାନ୍ତ ହ ଏଇ ଯାଏ ଉଠିନି।
ଛୋଟ ଛୁଆ ତାଙ୍କ ଦାନ୍ତ ଉଠେଇିବାକୁ ବି ସମୟ ଲାଗେ।
ନା ସମ ବହୁତ ପିଲାଙ୍କୁ ଜଲ୍ଦି ଉଠିଯାଏ ଆର ଏଗାର ମାସ ହେଲାଣି ଏଯାଏ ଦାନ୍ତ ଉଠିନି।
ଆପଣଙ୍କ ସହ କଥା ହେଇି ବହୁତ ଖୁସି ଲାଗିଲା
ହଉ ଧନ୍ୟବାଦ।
ଧନ୍ୟବାଦ।